ଉ
ଆଜ୍ଞା କୁହନ୍ତୁ।
ଆ-ଆପଣଙ୍କୁ ମୋ କଥା ଶୁଭୁଛି?
ଆଜ୍ଞା ଶୁଭୁଛି।
ହଁ ମୁ ମୁଁ କଁ ଗୋଟେ କହୁଥିଲି ଆପଣ ତ ମୋ ମାନେ ଯୋଗାଯୋଗଟି କାଟିଦେଲେ ଆପଣ ସେଥିପାଇଁ ସୁବିଲା ନାହିଁ ଆପଣଙ୍କୁ।
ନାଇଁ ନାଇଁ କାଟିଦେଲେ ନୁହଁ ଉ ମୋର ଟିକେ ଡାଟା ସରିଗଲା ତ ସେ ଅଟୋମେଟିକ୍ କଟିଗଲା। ହ କୁହନ୍ତୁ-କୁହନ୍ତୁ ହଁ। ନାଇଁ ଆପଣ କଣ କହୁଥିଲେ ଗୋଟେ ଅଧା ଥିଲା ନାଇଁ-ନାଇଁ ଆପ ନାଇ-ନାଇ କମ୍ପୁଟର୍ କଥା କହୁଥିଲେ ଆପଣ ଯୋଉ ଶ୍ରୀ କମ୍ପୁଟର୍ସ ହଁ। ଆପଣ କୋଉଠି କି ଯାଉଥିଲେ ହଁ ଆପଣଙ୍କୁ ଯୋଉ ପୂର୍ବତନ ପୁରୁଷ ଏ ଭିତରେ ଥିଲେ ସ ସେ କୋଉଠିିକି ଯାଉଥିଲେ?
ଉଁ ସୁଦିଶା କମ୍ପୁଟର୍।
ଓ ସୁଧିଶା କପୁଟ ଯାଉଥିଲେ ଓ ସେ ତ ସେଇ ପାଖରେ ହଁ।
ନାଇଁ ସିଏ ତ ବ୍ରମ ମାନେ ଦୂରରେ ରହୁଛନ୍ତି ନା ରାସ୍ତା ରେ ଚାର୍ ଛକ କରିବାକୁ।
ହଁ ଚାର୍ ଛକ ତାଙ୍କ ଘରଠୁ କେତେ ଦୂର ଯେଏ?
ସେତିକି ଦୂର ସେ କେବେ ଆସନ୍ତିନି ମୁଁ ଯେ ତେ ବେଳେ ଡାକେ ତାଙ୍କ ସିଏ କୁହନ୍ତି ତମେ ଆସ
ହଁ ସି କୋଡି ସେ କୋଡିଆ ଟା ସିଏ ସେ ଏତିକି ପାଖରେ ଲେ ମୁଁତ ଦୌଡିକି ପଳାନ୍ତି। ମୁଁ ତ ଏଇଠୁ ମୋ ସାଙ୍ଗ ଘରୁ ଯାଉଛି ଚାଲ୍ ଚାଲି ପଳୌଚି ଅଧା ବାଟ ହବ କିଛି ଜଣା ପଡୁନି ମତେ।
ହାଁ ସେ ଆପଣଙ୍କ ପୁରୁଷ ମିତ୍ର ଯିଏ ସେ ବହୁତ ଅଳସୁଆ।
ହଁ ଏବେ ଡାକୁଚନ୍ତି ଆପଣ ଯାଉଛନ୍ତି ଆପଣଙ୍କ ଘରକୁ?
ଏବେ ନା ମୁଁ ଏବେ ଆପଣ ତାଙ୍କୁ ଡାକୁନାହିଁ କି ମୁଁ କଥାକୁ ଯାାଅ ନାଇ।
ଓହୋ ଓ କଁ ହେଇଛି କି ଆପଣଙ୍କ ଭିତରେ?
କିଛି ହେଇନାହିଁ ଆମେ କିନ୍ତୁ ଆଗ ଭଳିଆ ଆଉ ମିତ୍ର ନାହୁଁ ଯେ ଯେମିତି ଆଗ ଭଳିଆ ମିତ୍ର ଥିଲୁ।
ଓ
ତାଙ୍କର ଟିକେ ମାନେ ଆପଣଙ୍କର ଟିକେ ଶବ୍ଦ ଲାଖୁଛି ଆପ ଆପଣ ଙ୍କର। ହ୍ୟାଲୋ। ଆପଣଙ୍କର ଟିକେ ଶବ୍ଦ ସ୍ପଷ୍ ତ ଶୁଭୁ ନାହିଁ ମତେ।
ଏବେ ଶୁବିଲା?
ଆଜ୍ଞା ଆଜ୍ଞା ଏବେ
ହ୍ୟାଲୋ ଆ ଆ। ହଁ ମୁଁ ଟିକେୁଲି ମୁଁ ଏଇଥିପାଇ ମନେ ପଲିଣିି କହିଦି ତ ସେମିତି ଆଉ
ହଁ ନାଇଁ ନାଇଁ ସିଏ ମାନେ କଣ କହିଲେ? ପଢାପଢି ତ ଭଲ ଚାଲିଛି ଆଉ ଆପଣଙ୍କର କେମିତି ଚାହି। ପଢାପଢି ତ ଭଲ ଚାଲିଛି ସେମିତି ଚାଲିଛି ହ ଆପଣ ତ ଯୋଉ ପଢୁଛନ୍ତି ମୁଁ ଦେଖୁଛି।
ନାଇଁ ନାଇଁ ଆମର ପଢା ହଉଛି କିନ୍ତୁ ଆମେ ପଢୁନୁ ସେଇଟା ଅଲଗା କଥା। ନାଇଁ ଆପଣଙ୍କ କୋଉ ଆପଣ କୋଉ କ ଆପଣ କୋଉ କୋର୍ସ କରିଛନ୍ତି କହିଲେ?
ଇଲେକ୍ଟ୍ରୋନିକ୍ସ କୋର୍ସ କରୁଛି। ଇ ଟ୍ରୋନିକ୍ସ ଆଣ୍ଡ ଟେ-ଟେଲିିକମ୍ୟୁନିକେସନ୍।
ଆପଣ ସେଟା ଓଡିଆରେ କହିପାଇଲେନି ବୋଧହୁଏ?
ହଁ ସେଇଟାଯୋଗୁଁ
ଓହୋ! ଠିକ୍ ଅଛି। ଠିକ୍ ଅଛି। କିଛି ଅସୁବିଧା ନାହିଁ। ହଁ, ଆପଣ ତାହେଲେ ସେଆ କରୁଛନ୍ତି। ତାହେଲେ ନା ଆପଣ ଏକା କରୁଛନ୍ତି ନା ଆପଣଙ୍କୁ କିଛି ମିତ୍ର କରୁଛନ୍ତି, ଆପଣ ଯାହା ପୁରୁଣା ମିତ୍ର ଥିଲେ?
ପୁରୁଣା ମିତ୍ର ଅ ପୁରୁଣା ମିତ୍ର କେହି ହଁ କରୁଛନ୍ତି, ପୁରୁଣା ମିତ୍ର। ଆପଣ ଚି଼ହ୍ନିଛନ୍ତି ଅ ଚିହ୍ନିଥିବେ କି ନଥିବେ? ମୁଁ ଜାଣିନି। ନାହିଁ। ସେତ ଅଁ ଗୋଟେ ତାଙ୍କର ନାମ ହଉଛି? ଆପଣ ଚିହ୍ନି ନଥିବେ? ଆମ ସ୍କୁଲରେ ସେ ଆପଣ ତାଙ୍କୁ ଚିହ୍ନି ନାହାନ୍ତି।
ହଁ କହୁନାହାନ୍ତି କିଏ?
ପୁରୁଷ ମିତ୍ର କେହି ପଢୁନାହାନ୍ତି। ମହିଳା ମିତ୍ର ଆପ
ହଁ ହଁ ମହିଳାଙ୍କୁ ହଁ ନିଶ୍ଚିତ ଯାଏଁ ଚିହ୍ନିଥାଇପାରେ। କହୁନାହାଁନ୍ତି କିଏ?
ଅଁ ନାମ ବା କହିହେବ ନାହିଁ, ଆପଣ ଜାଣିନାହାନ୍ତି କି?
ଓହୋ! କିଛି ମହାରଣା ଟାଇପ ର କି ପିଲା?
ଅଁ ତାଙ୍କ ମୁଁ ଜାଣିିନହିଁ ତାଙ୍କର ଯୋଉ ପଛ ନା ଟା କଣ?
ଓହୋ! ଆଗ ନାଆଟା ତ ଜାଣିନଥିବେ ଆପଣ ବୋଧହୁଏ? ଛାଡ଼ନ୍ତୁ। ହଁ କିଛି ଅସୁବିଧା ନାହିଁ। ଆପଣ ପାଠପଢା ପଢନ୍ତୁ। ହଁ ଛାଡନ୍ତୁ। ମୁଁ ଜାଣିନି ମୁଁ କିଛି କହିବାକୁ ଚାହୁଁନାହିଁ? ଆପଣ ଠିକ୍ ଅଛି। ହଁ, ମୁଁ ଜାଣିଛି ଜାଣିଛି। ୟା ଆଜ୍ଞା ଦେଖିଥିବି! କିନ୍ତୁ ନାଁ ମୋର କାହାର ମନ ନ ଥାଏ। ତେଣୁ ମୁଁ କହିପାରିବି ନାହିଁ?
ହଁ, ଆପଣଙ୍କର ଯୋଉ କିନ୍ତୁ ପୁରୁଣା ଉଁ ଉଁ ବିଦ୍ୟାଳୟର ମିତ୍ର ଯିଏ, ସିଏ ପଢୁଛନ୍ତି ଆମରି କଲେଜ ରେ। ସବୁ ପଢୁ ଚନ୍ତି ଆମ କଲେଜରେ। ଗୋଟେ ହଉଛି ଯୋଉ ପୁରୁଷ ମିତ୍ର ଆପଣଙ୍କର ଯିଏ ଆମର ହୋଲି ଦିନରେ ଆସିଥିଲେ।
ଆଜ୍ଞା ଆଜ୍ଞା, ଆମର ଭାଙ୍ଗ ପି ଗଡୁଥିଲେ। ଆଜ୍ଞା!
ଆଜ୍ଞା ଆଜ୍ଞା ସିଏ ସିଏ, ଯିଏ ଅଧିକ ଭାଙ୍ଗ ପିକି ଓଲଟା ସିଧା କଥା କହୁଥିଲେ।
ଆଜ୍ଞା ଆଜ୍ଞା ହଁ। ହଁ ସିଏ ବି ପଢୁଛନ୍ତି। ଆପଣ ଦେଖୁଛନ୍ତି ତାକୁ କଲେଜରେ ଏବେ?
ବେଳେ ବେଳେ ଦେଖୁଛି। ତାଙ୍କୁ ଦେଖୁଛି ମୁଁ।
ହଁ, ତାଙ୍କ ସେ ତାଙ୍କୁ ଆପଣ ତାଙ୍କ ମହିଳା ମିତ୍ର ସହିତ ଦେଖୁଥିବେ?
ହଁ ଅଁ! ତାଙ୍କୁ ମୁଁ ଦେଖୁଛି ଆମର ପଣ୍ଡା ମେଡିସିନ୍ ଙ୍କ ସହିତ। ହ
ଓହୋ ପଣ୍ଡା ମେଡିସିନ ସହିତ କିଛି କି କିଛି ତ ଗୋଟେ ଖରାପ ଉଦ୍ଦେଶ୍ୟ ନେଇକି ଆସିଚନ୍ ଛାଡ଼ନ୍ତୁ। ଆମେ କିଛି କହି
ତାଙ୍କ କଥା ଛାଡନ୍ତୁ। ସିଏ ତ କୋଉ ଦିନ କାହା ସହିତ ବୁଲିଲେ, କାହା ସହିତ ତା ପରଦିନ ଆଉ ଜଣଙ୍କ ସହିତ ବୁଲୁଛନ୍ତି।
ଆଜ୍ଞା, ଆମେ ତାଙ୍କ କଥା ପୁରା ଆବେ ଭଲସେ ଜାଣିଛୁ ଚୁ ଆମେ କହିଲା ମାନେ, ଆପଣଙ୍କର ବହି ଗୋଟେ ସରିଯିବ। ତେଣୁ ଆମେ ସେଇ ଟପିକ୍ ଟିକେ ଚେଞ୍ଜ କରିଦବା। ଆଜ୍ଞା, ହଁ, ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ବା ଚିକେନ ପକୋଡା ଆପଣଙ୍କୁ କହିଥିଲି।
ଓହୋ! ଆପଣ କଣ ରାତି ଏତେ ଫାଷ୍ଟଫୁଡ୍ ଜିନିଷ କାଇଁ ଖାଉଛନ୍ତି ଆପଣ? ହଁ।
ଖାଇ ଦଉଛି କାହିଁକି ନା? ଘରେ ହେଇଥିଲା, ଆଉ ଘରେ ଏତେ ଦିନ ପରେ ଭାଇ ଆସିଛିନ୍ତି ତ। ଭାଇ
ଓହୋ! ଭାଇ ବୋଧେ କୋଠି କାମ କାମ କରିଆକୁ ବାହାରକୁ ପଳଉଛନ୍ତି? ଓହୋ!
ପଢୁଛନ୍ତି ନା ଆଉ?
ଓହୋ, ଆପଣ ସକାଳୁ କେତେଟାରୁ ଉଠିକି କଲେଜ ଯିବେ କାଲି? ନା କାଲି କଲେଜ ଛୁଟି ଅଛି?
କଲେଜ ଅଛି ନା, ଦଶଟାରେ କଲେଜ ଅଛି, ମୁଁ ଉଠୁଛି ଆଠଟା ବେଳେ ଆଉ।
ଓହୋ ଆଠଟା ରୁ ଉଠିକି, ଆପଣ ଚାଲି ଚାଲି ଯାଉଛନ୍ତି ନା? ଗାଡି ନେଇକି ଯାଉଛନ୍ତି ଆପଣ କଲେଜ
ନାଇଁ ଆମର ଗୋଟେ ବସ୍ ଟେ ରହୁଛି, ଆପଣଙ୍କ ଘର ପାଖ ଯୋଉ ଗେଟ୍
ଆପଣ ବସ ରେ ଯାଉଛନ୍ତି ଆପଣଙ୍କ ଘରେ ଏତେ ପାଖହେଇକି ଆପଣ ବସ ରେ ଯାଉଛନ୍ତି?
ମାନେ ହଁ ସାଢେ ନଅଟାରେ ବସ୍ ରହୁଛି ଆମେ ଦି ଯୋଉ ତିନି ମାସ ଛୁଟି ହେଇଗଲା ମୁଁ ମୁଁ ଆଉ ମହିଳା ଯିଏ ବି ଆପଣ ଆପଣ ତାଙ୍କୁ ଚିହ୍ନିଛନ୍ତି ତାଙ୍କୁ, ଆମେ କଣ କହିଲେ ଆଉ ଚାଲି କରନୁ
ଓହୋ, ଆପଣ ଯାଆନ୍ତୁ ଗୋଟେ କଥା ଆପଣ କୋଡିଆ ହେଇଗଲେଣି ଆଉ କଣ, ଗୋଟେ ମାତ୍ରାରେ କହିବାକୁ ଗଲେ ଆଉ
ଆଜ୍ଞା, ଆମେ ତଥାପି ତାଙ୍କୁ ମୁଁ ଭିଡି ମୋର ଯୋଉ ମହିଳା ମିତ୍ର ସିଏ ମୋ ଠାରୁ ଅଧିକ କୁଡିଆହେଇଗଲାଣି ତାଙ୍କୁ ମୁଁ କହୁଛି କିଛି ଚାଲନ୍ତୁ ଚାଲିକି ପଳେଇଆ କାଇହିଁ ବସ ଅଯଥା କରିବା କିନ୍ତୁ ସେ ଶୁଣୁନାହାନ୍ତି, କହୁଛନ୍ତି ନା ମୁଁ ଚାଲି ପାରିବିନି, ଆପଣ ଚାଲନ୍ତୁ ବସରେ, ତାଙ୍କ କରେ ମତେ ବି
ହଁ ନାଇଁ ଆପଣ ହଟାତ ଚାଲିବେ ଏତେ ବାଟ ଆପଣଙ୍କ ତଣୁଣ ହ ଚାଲେ ସବୁ କଳ ଅଭସ ହଁ ସେଇଟା
ଆଜ୍ଞା ଆଜ୍ଞା କେତେ ବାଟ କି କଲେଜ ତ ଏଇଠି ପାଖ
ନାଇଁ ନାଇଁ ଆପଣଙ୍କୁ ଲାଗୁଛି ପାଖପଟ, କିନ୍ତୁ ଟିକେ ଦୂର ହବ, କାହିଁକି ନା? ଆପଣ ମଇଷି ଖାଲ ବଟକ ଅଛି ଯିବେ ସେଠି ବହୁତ ଲମ୍ବା ରାସ୍ତା ଚାଲିକି ଯିବାକୁ ପଡିବ, ଉଠାଣି ଅଛି ସେଠି, ପାଖ ବି ନୁହଁ। କହିବାକୁ ଗଲେ ଆପଣଙ୍କ ଘରଠାରୁ
ହଁ ନାଇଁ ଆମର ଯୋଉ ତାର ଦ୍ଵାଦଶ ପଟ ଟା ଟିକେ ପାଖ ଥିଲା। ଆଉ ସେପଟଟା ଆହୁରି ଟିକେ ଭିତରକୁ ମାନେ ତା ଆମର ହଁ ଦ୍ଵାଦଶ ରୁ ତ ମୁଁ ବହୁତ ଥର ଚାଲିକି ଯାଇଛି ଆପଣ ଜାଣିଥିବେ ଆପଣ ତ ମତେ ଦେଖିଛନ୍ତି ମୁଁ ଚାଲିକି ଯିବାର ଦ୍ଵାଦଶ ପଟୁ, ଆପଣ ସବୁ ସାଇକେଲ ରେ ଯାଆନ୍ତି
ନାଇଁ ନାଇଁ ଆପଣ ନାଇଁ ନାଇଁ ଆପଣ ଆଣ ଭ୍ରାତା ଆଣିକି ଛାଡିକି ନା ଆପଣଙ୍କ ଭାଇ ଆସିକି ଆପଣଙ୍କୁ ଛାଡିକି ଯାଆନ୍ତି, ନେଇକି ଯାଆନ୍ତି ନା
ଛ। ଡେ ବେଳେବେେଳେ ସବୁବେଳେ କଉଠି ଆଉ ମୁଁ ମୋର ସେଇଟା ଶେଷ ବେଳକୁ ମୋର ସାଇକେଲ ଚୋରି ହେଇଗଲା ନହେଲେ ମୁଁ ତ ସାଇକେଲ ରେ ଯିବା ଆସି କରୁଥିଲେ ଆପଣ ଦେଖିଥିବେ ସାଇକେଲ ଥଉଥିଲେ ସେଇଠି। ଆମର ଯୋଉ ନାଇଁ ନାଇଁ କଲେଜରେ ନୁହଁ ଆମର ଯୋଉ କଲେଜ ପାଖରେ ମୁଁ ଗୋଟେ ଯାଉଥିଲି ପଢିବାକୁ ପାଠ। ପାଠ ପଢିବାକୁ ଯାଉଥିଲି ସେଠି।
ଓହୋ, ହଁ ସେଠି ଚୋରି ହେଇଥିଲା, ହଁ, ଠିକ୍ ଅ ହଁ ଏ ମଇଷିକଲ୍ ହେଇଥିବ ବୋଧେ ଆଉ, ନାଇଁ ନାଇଁ ଆପଣଙ୍କ ସହିତ ଆମେ ପଢୁନଥିଲେ, ଆପଣଙ୍କ ପୁରୁଷ ମିତ୍ର ପଢୁଥିଲେ
ହ ଓହୋ, ମୁଁ ଟିକେ ଲାଗିଲା ଆମ, ହଁ ହଁ ମତେ ଲାଗିଲା ଆପଣ ପଢୁଥିଲେ।
ନାଇଁ ନାଇଁ ଆପଣଙ୍କ ସହିତ ଆମର ସ୍କୁଲ ବେଳର କିଛିଟା ସାଙ୍ଗ ମଧ୍ୟ ପଢୁଥିଲେ। ହଁ ମହିଳା ମିତ୍ର, ପୁରୁଷ ମିତ୍ର, ଏମିତି ସବୁ କେତେ ଜଣ ପଢୁଥିଲେ, ହଁ
ଆଜ୍ଞା, ମହିଳା ମିତ୍ର କେହି ପଢୁନଥିଲେ ଆମ ସହିତ ଖାଲି ପୁରୁଷ ମିତ୍ର ହଁ ମହିଳା ମିତ୍ର ପଢୁଥିଲେ ହାତୀ ବୋଲି ଗୋଟେ ପିଲାଟେ
ନାଇଁ ନାଇଁ ଆମ ସ୍କୁଲରେ ବି ପୁରୁଷ ମହିଳା କେତେ ଜଣେ ଆପଣ ଙ୍କ ସହ ପଢୁଥିଲେ, ଆପଣ ହୁଏତ ତାଙ୍କୁ ଜାଣିନଥିବେ। ହଁ।
ହଁ ଆମେ ତାଙ୍କୁ ହଁ ବୋଧେ ହଁ ବୋଧେ ଜାଣିନେ
ହଁ ହଁ।
କିନ୍ତୁ ଆପଣଙ୍କର ସେ ଯୋଉ ଆପଣ ଯୋଉ କହିଲେ, ଆପଣଙ୍କୁ ମୁଁ ମହାବିଦ୍ୟାଳୟରେ ଚିନ୍ନେ ଥିଲେ ଆପଣଙ୍କୁ ସେଇଠି ବିଶ୍ଵବିଦ୍ୟାଳୟରେ ଚିନ୍ନିଥିଲି।
ହେଲେ ଆଗରୁ ଆପଣ ଙ୍କୁ ମୁଁ କେବେ କଉଠି ଦେଖିିନଥିଲି।
ହଁ ମୁଁ ବି ଆପଣଙ୍କୁ ଦେଖିନଥିଲି ବା
ଆରେ ସେଇଟା ସେଇଟା ସବୁ ଆପଣଙ୍କ ପିଲାଦିନେ ସେ ସରସ୍ୱୋତି ସ୍କୁଲରେ ପଢିଛନ୍ତି।
ନାଇଁ ନାଇଁ ମୁଁ ପିଲାଦିନେ ପଢୁଥିଲି ନୟା ପାଖରେ ଗୋଟେ ଜାଗା କହିଦେଇବି ଛାଡନ୍ତୁ ଯୋଉ ଗୋଟେ
ଆଜ୍ଞା ଆଜ୍ଞା ଆପଣ ସ୍ଥାନ ନାଁ ଟା ନ କହିଥିଲେ ବି ହେଇଥାନ୍ତା। ହଁ ଚଳିବ କିଛି ନହିଁ।
ଇସ୍କନ ଯୋଉ ନଥାଏ, କି ଭଗବାନ ଶ୍ରୀକୃଷ୍ଣଙ୍କର ଆଜ୍ଞା ତାରି ପାଖରେ ମୁଁ ବିଦ୍ୟାଳୟ
ଓହୋ ଆପଣ ତାହେଲେ କିଛି ବର୍ଷ ପରେ ଆସି ସରସ୍ଵତୀ ସ୍କୁଲରେ ପଢିଛନ୍ତି।
ଆଜ୍ଞା ସପ୍ତମ ଶ୍ରେଣୀରୁୁ ପଢଥିଲି, ସରସ୍ଵତୀରେ
ଓହୋ ଆପଣ ତାହେଲେ ଅଧା ଖଣ୍ଡିଆ ପିଲା ଆଉ
ହଁ ମତେ ଏଇ ସ୍କୁଲୁ ଏତେ ଭଲ ଲାଗୁନାହିଁ ମୋର ମାନେ
ନାଇଁ ନାଇଁ ଆପଣ ଏଠି କଣ କହିଲେ ଆପଣଙ୍କର ଏଠି ବହୁତ ଅଧିକ ପିଲା ହେଇଛନ୍ତି ତେଣୁ ପିଲାଙ୍କ ଭିତରେ ଟିକେ ତାଲତମ୍ୟା ରହୁନଥିବ ଆଉ କି କାହାକୁ ମଧ୍ୟ୍ୟ ଜାଣିନଥିବେ।
ନାଇଁ ଏଠି ପିଲାଗୁଡା କଣ କହିଲେ ବହୁତ ଖରାପ ପିଲା ଗୁଡା କେହି ଭଲ ପିଲା ଗୁଡା ନଥିଲେ, ଏଇ ବିଦ୍ୟାଳୟରେ
ଯଦି ଚାହିଁବେ ହଁ ଠିକ୍ ଅଛି ଟିକେ ଟାଇମି ହେଇଗଣି ଆମେ ଟିକେ ରଖୁଛୁ ଆଜ୍ଞା। ହଁ ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ।